ହୁଁ ଆୟୁଷ।
ହଁ ସାଗର ଭାଇ କହୁଥିଲି କି?
ହୁଁ।
ଏଇ ମୋର ଏଇ ଯୋଉ କଲର ମିସ୍ତ୍ରୀ ର ନମ୍ବର ଟା ଦରକାର ଥିଲା।
କଲର ମିସ୍ତ୍ରୀ?
ହଁ।
ତମ ଘର ପା ହେଇଯାଇଥିଲା। ନା ଆଉ କଣ ନୂଆ
ନା ଆମର ଏଇ ଭି ଭିତରେ ରୁମ୍ ଭିତରେ ସବୁ କଲର ଫଲର ହବ ଡିଜାଇନ ଫିଜାଇନ ହବ ଗୋଟେ ହବ ପୁରା ଲକ୍ଜରୀ ଟାଇପ ର।
ଓହୋ। ସେମିତିଆ ମିସ୍ତ୍ରୀ ତ ମୋର ଚିହ୍ନା ନାହାନ୍ତି। ଏଇ ମାନେ ଉପର ଆଡ଼ୁଆ ଖାଲିି ଟି କଲର ମିସ୍ତ୍ରୀ ଏମିତି ତ ମୋର କେହି ନାହାନ୍ତି। ନା ପା, ଚିହ୍ନା ନାହାଁନ୍ତି।
ନାହାଁନ୍ତି?
ସେ ଅଛନ୍ତି ଯିଏ ଯିଏ, ସିଏ ଏତେ ପ୍ରଫେସନାଲ ନୁହଁ, ତାଙ୍କ କାମ ଗୁଡ଼ା ଏତେ ଟା ବି ଭଲ ଲାଗିବନି।
। ଇଲେଟ୍ରିସିଆନ୍, ଇଲେଟ୍ରିସିଆନ୍। ହଁ, ଇଲେକ୍ଟ୍ରିସିଆନ୍ ଅଛନ୍ତି।
ହଁ ଯଦି ହବ ଟିକେ, ଏଇ ଇଲେକ୍ଟ୍ରିସିଆନଙ୍କ
ଲାଇଟ୍ ଫ୍ୟାନ୍ ଏଇ ଗୁଡ଼ା ହିଁ ସବୁ ଯାକ କରି କରିବେ ଆଉ
ହଁ ମୋର ସେ, ମୋର ଆକ୍ଚୁଆଲି ନୂଆ ନୂଆ ଲାଇଟ୍ ଗୁଡ଼ାକ ଆସିଛି ଲଗାହେଉଛି ତ
ଆଛା। ଆଉ କିଛି ୱାଇରିଂ ଫାଇରିଂ କିଛି ହବାର ଅଛି କି ଆଉ? ଏଇ ୱାଇରିଂ ଫାଇରିଂ କିଛି
ନା ୱାରିଙ୍ଗ ଫାରିଙ୍ଗ ସବୁ ହେଇଯାଇଚି, ଖାଲି ଲାଇଟ୍ ଗୁଡ଼ାକ ପ୍ଲେସ୍ ହବ।
ଅ ଅଛନ୍ତି, ଲାଇଟ୍ ଗୁଡ଼ା ହାତେ ହାତେ ପ୍ଲେସ
ହାତରେ କରିନୁ, ସେଗୁଡ଼ାକ ସବୁ ସିଲିଂ ଲାଇଟ୍ ଗୁଡ଼ାକ। ୱାଇାରିଂ କରାହେବ, ୱାଇାରଂ ଯୋଡ଼ା ହବ, ସବୁ ଅଛି ହଁ ହଁ, ଯୋଉ ଗୋଲ ଗୋଲ ହେଇଥାଏ।
ଓହୋଃ।
ତ ସେଇଥିପାଇଁ ପ୍ରଫେସନାଲ ଲୋକ କାମ କରି ପାରିବେ।
ହଁ, ସେ ଲାଇଟ ବାଲା ଚିହ୍ନା ଅଛନ୍ତି, ସେ ରଙ୍ଗ ବାଲା କେହି ନାହାନ୍ତି ଚିହ୍ନା।
କଣ କାଲିଠୁ ମୁଁ ଦେଖୁଛି, ଖାଲି ଦରମା ଜମା ଆସୁନି। କଣ ମାତ୍ର ଚାରିଟା, ଚାରିଟା କାମରେ ଦରମା ପଳେଇ ଆଇଲା, ଆଉ ଯେତିକି ର ଦରମା ଜମା ମାନେ ଆପ୍ରୁଭାଲ୍ ହି ହେଇନି ଦରମା ଟା।
ତମେ ତମ ସାରଙ୍କ ସହିତ କଥା ହେଇଯାଉନ, ତମର ତ ଏଇ ଯୋଉ ଆକାଉଣ୍ଟ୍ ଆକାଉଣ୍ଟିଙ୍ଗ୍ ରେ ଏତେ ଦରମା କେତେ କଣ ଦରମା କେତେ କଣ ମିଳେ? ପଚାଶ ହଜାର?
ହଁ।
ହଁ। ହୁଁ ହୁଁ। ହଉ ତମ ସାର୍ ଙ୍କ ସହିତ କଥା ହେଇଯାଅ, ନହେଲେ ତମ ଯୋଉ ଏମ୍ପ୍ଲଏ ମାନେ ଯୋଉମାନେ ଅଛନ୍ତି
କଥା ହେବାକୁ ପଡ଼ିବ ଆଉ, ଗୋଟେ ଭାରି ହଇରାଣ କରୁଛନ୍ତି ସାର୍।
ହୁଁ।
ପେମେଣ୍ଟ, କାମ ତମକୁ ଯେମିତି ମିଳୁଚି, ପେମେଣ୍ଟ ଟା ବି ସେମିତି ଦବ ନା ନାଇଁ?
ହଁ ବା, ଘର ପୁରା କାମ ଫାମ ଚାଲିଲାଣି, ପୁଣି ପଇସା ଦରକାର ଆଉ।
ତମକୁ କାମ ଆମେ ଟାଇମ ରେ କରିକିଦବୁ, ତମେ ଆମକୁ ପଇସା ଟା ଦବନି।
ହୁଁ।
ଏ ରଜ ଯୋଉ ଗଲା, ପାନ ଖାଇ ଖାଇ ଯୋଉ ଦି ପଟ ପାଟିରେ ମାଢ଼ି ଖାଇଯାଇଚି ଯେ, ନା ପାଟି ଖୋଲି ହଉଚି, ନା ଚୋବେଇ ହଉଚି।
ସେମିତି ପ୍ରାୟତଃ, ମୁଁ ଏଇ ଯାଇଥିଲି ଛଅ ନମ୍ବର ମେଡ଼ିସିନ ଆଣିବାକୁ, ଏ ଯୋଉ କାଶ ହେଉଥିଲା, ବନ୍ଦ ହେଉନଥିଲା ତ, ଛଅ ନମ୍ବର ଯାଇଥିଲି ମେଡ଼ିସିନ୍ ମେଡ଼ିସିନ୍ ଆଣିବାକୁ ତ, ସେଠି ଦେଖିଲା ବେଳକୁ ପ୍ରାୟ ଜଣ ଖାଲି ଏଇତ ପାନ ଯୋଗୁଁ ରୁ ଚୁନ ପୁରା ନାଗିକି, ଦାନ୍ତ ଫାନ୍ତ ଖାଇଯାଇଚି, ସବୁ ଯାକ ମାଢ଼ି
ମୋର ମାନେ ପୁରା ପାଟି ଖାଇଯାଇଚି, ଭିତର, ମାନେ ଆଉ ଖୋଲି ହଉନି ପାଟି।
ରଜ ପରେ ଡେଣ୍ଟିଷ୍ଟ ମାନେ ରାବାର ରହନ୍ତି।
ହଁ।
ତାପରେ ବି ଆମର ସେ ଯୋଉ ଚୁଇଁ ଖାଲି ଆସିଥିଲା, ପ୍ରିନ୍ସ, ସିଏ ବି ସେମି଼ତି ଚକଲେଟ, କୁରକୁରି ଏଗୁଡ଼ା ସବୁ ଖାଇକି ମାନେ ତାର ଦାନ୍ତ ପୋକ ଖାଇଯାଇଛି।
ହଁ ହଁ ଛୁଆ ଗୁଡ଼ା ତ ସେଇଭଳିଆ ଖାଇବେ ଆଉ
ଏମିତି ଆଉ। ତାର ପୋକ ଖାଇଯାଇଛି ମୁଁ ଭାବୁଛି ଛୋ ଛୋଟ ଛୁଆଟା ନା ଦାନ୍ତଟା ଉପାଡ଼ିବ କଣ ଆଉ କିଛି ସଲ୍ୟୁସନ ଅଛି କିଛି ଆଉ?
ନା ସଲ୍ୟୁସନ୍ ନାଇଁ ଉପାଡ଼ିବାକୁ ପଡ଼ିବ ଥରେ ଦାନ୍ତ ଖାଇଯାଇଛି ମାନେ ଉପଡ଼ିବାକୁ ପଡ଼ିବ।
ନାଇଁ ତାର ସେ ଦାନ୍ତ ଏପର୍ଯ୍ୟନ୍ତ ହଲିକି ବି ଗଳିନି।
ଆଚ୍ଛା।
ମୁଁ ଭାବୁଛି ଟିକେ ୱେଟ୍ କଲେ ସେ ଦାନ୍ତଟା ହଲିଆ ଯାଇକି ଆଗ ୱେଟ୍ କରିବାକୁ ପଡ଼ିବ ତାପରେ ସେ ଦାନ୍ତ ଟା ଗଳି ପଇଲେ ନୂଆ ଦାନ୍ତ ପୁଣି ଉଠିବ।
ପ୍ରୋବ୍ଲେମ୍ କୁଆଡ଼େ ମାଡ଼ି ଫାଡ଼ି ଫୁଲିବ ତ ବେଟର ଉପାଡ଼ି ଦିଅ।
ମାନେ ଗୋଟେ ଦାନ୍ତରୁ ଆଉ ଗୋଟେ ଦାନ୍ତ ଏମିତି ମାଡ଼ି ହୋଇ ପାରିବ।
ହଁ ତ ଉପାଡ଼ି ଦିଅ।
ହଁ ସେ ଭାଇଙ୍କର ସେମିତି ଆଗରୁ ଥରେ ଏମିତି ପୋକ ଖାଇଥିଲା।
ହୁଁ।
ତ ତାଙ୍କର ପୁରା ଶହ ଶୋ ସାଇଡ୍ ଦାନ୍ତ। ପୁରା କଡ଼ ଦାନ୍ତ ନା ସେ ପୋକ ଖାଇଯାଇଥିଲା। ତ ଦାନ୍ତ ସେରା ଏପଟ ଦିପଟ ସେପଟ ଦିପଟ ଆଉ ଉପୋଡ଼ା ହେଲା। ସେ ବହୁତ ମାନେ କାଟିବ ବହୁତ କାଟିବନି।
ହୁଁ କାଟିବ।
ତା ବହୁତ ଦହ ଗଞ୍ଚ କାମ ହଁ ମାନେ ମାନେ ଦେହର ଗୋଟେ ଯତ୍ନ ନଉଥିବ କିନ୍ତୁ ଦେହରେ ଯଦି ଟିକେ ଯଦି କିଛି ଗୋଟେ ଖୋଡ଼ଖାଟ ହେଇଗଲା। ମାନେ ତାକୁ ଭଲ କରିବା ଚକରରେ ଗୋଟେ ଟେନସନ୍ ଖାଲି ଲାଗିବ ଆଉ କିଛି ନାହିଁ।
ହଁ ବା।
ମେନ୍ ଟା ଦିହକୁ ଯେତେ ଯତ୍ନ ନବ।
ଦେହ କଥା ବୁଝିବା ଆଜିିକା ସଂସାରରେ ହେଉଛି ନା।
ସେଇ କଥା। ଆଉ ମୁଁ ତ ଆଜି ଚାରିଟା ବେଳେ ଖେଳିବାକୁ ଯିବିନି ବାପାଙ୍କ ସହିତ ଯାଉଛି ମୁଁ ଗୋଟେ କାମ ଅଛି।
ହୁଁ ହୁଁ।
ଏଇ ବ୍ରହ୍ମେଶ୍ୱର ମନ୍ଦିରରେ ଗୋଟେ କାମ ଅଛି ମୁଁ ଭାବୁଛି ଯିବିନି ଏଇ ଆମେ ଏଇ ଫୋନରେ କଥା କଥା ହେଇଯିବା ଆଉ ଯିବା ଆଉ କଣ ଆଉ?
ହଁ ସେଇୟା କରିବା ନହେଲେ ଦେଖିବ ଆସିବୁ ଆସିବ ବସିବା।
ନାଇଁ ମ ଚିକୁ ବି ମନା କରିଥିଲା କହିଲା ମୁଁ ଆଜି ବ୍ୟାଟ ନେଇକି ଯିବିନି।
ହଁ ଚିକୁ ଯଦି ବ୍ୟାଟ୍ ଟା ଆଣନ୍ତା ନି ପଞ୍ଚ ଗୋଟେ ଭଲ କଥା। ଆଉ ବ୍ୟାଟ ଧରିକି ନହେଲେ ମୁଁ କହୁଛି ତମେ ଆଜି ଆସ ତମେ ସେପଟ କଣରେ ମୁଁ ଆଜି ମିଶ୍ର ମାଉସି ଘରେ ଯୋଉ ଚେୟାର ପଡିଛି ବସିବା।
ନାଇଁ ଥାଉ ଥାଉ। ଆମେ ସେ କଥା ଛାଡ ମୁଁ କହୁଛି ମିଶ୍ର ମାଉସି ବିଶ୍ରମ ମାଉସି ପଛାରେ ଦେଖିଆ। ମୁଁ ତ ଏଇନେ କାମକୁ ଯାଉଛି ବାପାଙ୍କ ସହିତ ଯାହା ହେଲେ ଯିବାକୁ ପଡିବ ଚି ଖୁଇ ମନା କରିଦେଇଛି ବ୍ୟାଟ୍ ଫାଟ ଆଣିକି ଆସିବୁନି ତାକୁ ବହୁତ ଆଜି ପାଟି କଲି। ମୁଁ କହିଲେ ଆଉ ତୁ ବ୍ୟାଟଟା କୋଉ ବିବେକରେ ଆଣିଲୁ? ତୁ ତ ମତେ ମନା କରିଥିଲୁ ଆଉ ତୁ ବ୍ୟାଟଟା କାହିଁ ଆଣିକି ଆଇଲୁ?
ଫେରେ ଘରକୁ ଯାଇକି
ହୁଁ ନା ଭୁଲ ହେଇଗଲା ମୁଁ ଆଉ ଆଣିବିନି ଏମିତି ସେମିତି କହିଲା ମତେ ଆଉ
ହୁଁ ଚିକୁ କୁ କଉ ସପ୍ତାହେ ଖଣ୍ଡେ ନ ଆସୁ ପଡିବାକୁ।
ଆଁ।
ଚୀକୁ କୁ କୁହ ଏଇନା ଦି ସପ୍ତାହେ କି ସପ୍ତା
ତ ତାନେ ଆମେ ବି ଖେଳୁଛେ ନା।
କାଲଠାରୁ
ଆମେ ବି ଖେଳିଆ।
ଆମକୁ ମିଳୁଛି ଯେ ଖେଳିଆ।
ଆରେ ଆଜି ସିନା ଖେଳିବିନି ଆଜି ମୁଁ ଯିବି ସେପଟେ ବାପାଙ୍କ ସହିତ ଯିବି। ତୁ ବି ଆଜି ଘରେ ରହିଯା ଅସୁବିଧା କଣଆଜି ନ ଗଲେ ଅସୁବିଧା କିଛି ଅଛି? ହଁ ଆଜି ଯିବାନି ସଇଲା କାଲିଠୁ ଯିବା।
କାଲଠୁ ଯାଇଁକି କଣ ଲାଭ କଁ ହୁଅନ୍ତା?
ଆଁ।
ବସିି ବସି କଥା।
ଆଛା ଆଜି ମୁଁ ଇଚ୍ଛା ହଉନି ଯିବାକୁ ଆରେ ଆଜି କଣ ଶିବ ବିବାହ?
ହଁ।
ହଁ। ସେ ଚାରିଆଡେ ଖାଲି ମାନେ ମ ଶିବ ମନ୍ଦିର ମାନଙ୍କରେ ଖାଲି କଣ ଫୁଲ ଫୁଲ ଲଗଉଛନ୍ତି। ହଁ ମୁଁ ହଠାତ କାମ ଫାମ କିଛି ନଥିଲା ହଠାତ୍ ରମେଶ୍ଵର ମନ୍ଦିରରୁ ଫୁନ ଆଇଲା କି ନାଇଁ ସଜା ହବ ଆଉ।
ଗୋଟିଏ ମନ୍ଦିର ସଜେଇ ଆକୁ କେଟ ଟଙ୍କା ଦିଅନ୍ତି?
ତାଙ୍କର ବ୍ରହ୍ମେଶ୍ଵର ମନ୍ଦିରର ମାନେ ତାଙ୍କର ନା ଟ୍ରଷ୍ଟି ଠିକ ନାଇଁ, କମ ପଇସା ତ ସେମିତି କହିପାରିବାନି କମ ପଇସା ବୋଲି। ଆକ୍ଚୁଆଲି ତାଙ୍କର କଣ କହିଲୁ ଫୁଲ ହିସାବରେ ପଇସା ଦେବେ। ମାନେ ଧର ମାନେ ଶିବ ଶିବରାତ୍ରିରେ ହାଏଷ୍ଟ ମିଳେ।
ତମକୁ କେତେ ଟଙ୍କା ମାନେ ମ୍ୟାକ୍ସି ଅମ କୋଉ ବର୍ଷ ଶିବରାତିରେ ଅଧିକଟା ଇନକମ୍ ହେଇଛି ତମର? କେତେ ଟଙ୍କା ଇନ୍କମ୍ ହେଇଚି ତମର? ଏଇଟି ଫାଇଭ୍ ଥାଉଜେଣ୍ଡ ଗୋଟିଏ ଖାଲି ମାନେ ସଜେଇ ମନ୍ଦିର?
ହଁ ସେତିକି ଫୁଲ ଲାଗିଚି। ସେତିକି ଫୁଲ ଲାଗିଚି ମନ୍ଦିର ଉପରେ ଚଢିକି ତାପରେ ଆମର ବ ବଙ୍ଗାଳୀ କରିବାର ପ୍ରଫିଟ ସେଇ ପନ୍ଦର କୋଡିଏ ହଜାର ଖଣ୍ଡେ ପ୍ରଫିଟ। ନା। ପିଲା ଖର୍ ପିଲା ଖର୍ଚ୍ଚ ଏ ପିଲା ଖର୍ଚ୍ଚ ବି ଦିଆହବ ନା। ହଁ ସେ ସେ ପନ୍ଦର କୋଡିରୁୁ ପିଲା ଆସି। ପଞ୍ଚାଅଶୀରୁୁ ଖର୍ଚ୍ଚ ଦେଖେ ପଞ୍ଚାଅଶୀରୁ ଷାଠିଏଜାର ଫୁଲ ପଳି ଆଇଲା।
ଆଉ ଦଶ ପନ୍ଦର ହଜାର ଲୋକଙ୍କୁ ଦଉଥିବ।
ଦଶ ପନ ନା ଆଉ ଦଶ ପନ୍ଦର ହଜାର ମାନେ ଏମିତିଆ ଯୋଉ ଆମର ସାଜସଜା କିଣିବା ପାଇଁ। ଖାଲି ଫ ଫୁଲ ଫୁଲ ସହିତ ଆଉ ଏ କ୍ସଟ୍ରା ଜିନିଷ କିଣା ହେବନି ଯୋଉଥିରେ ଫୁଲ ଲାଗିବ ତାପରେ ସେ ଅଠା। ତାପରେ ସୂତା ଆଉ ବାକି ଯେ ସବୁ ମାନେ ଫୁଲରେ ବହୁତ ଆଶା ଜରି ଅଛି ତ ସେଗୁଡ଼ା ବି ଲାଗିବ। ଏମିତି ସବୁ ଅଛି ତ ସେଗୁଡା ପାଇଁ ଏକ୍ସଟ୍ରା ଲାଗେ। ଆଉ ପ୍ଲସ ପିଲା ଯୋଉ ଆସିବେ ପିଲାଙ୍କର ଖାଇବା ଖର୍ଚ୍ଚ ଠାରୁ ଆରମ୍ଭ କରି ତାଙ୍କର ଦରମା ପର୍ଯ୍ୟନ୍ତ। ସେ ସବୁ ଖର୍ଚ୍ଚ ଆଉ ଟୋଟାଲ କହିବାକୁ ଗଲେ ଯଦି ଲାଭ କଥା ଦେ କିନ୍ତୁ ଲାଭ ସେଇ ଟଙ୍କା ଦଶ, ପନ୍ଦର ଖଣ୍ଡ ବାହାରିବ। କାରଣ କୋଡିଏରୁ ପାଖାପାଖି ପାଞ୍ଚ, ଛଅ ତ ପିଲା ହିଁ ନେଇଯିବେ। ଏଇ ଭଳିଆ ଆଉ। କିନ୍ତୁ ବ୍ୟବସାୟରେ ଯୋଉ। ମାନେ ଯୋଉ ହାଉଲା ଅଙ୍କଲ ଥିଲାବେଳେ। ସେ ବର୍ଷ ମାନେ ବହୁତ ମାନେ ପଇସା ହଉଥିଲା ଦଉଥିଲେ। ହାଉଲା ଅଙ୍କଲ ଯେତେବେଳେ ଚାଲିଗଲେ ଏମାନେ ଏତେ ଆଉ ଗୁରୁତ୍ୱ ଦଉନାହାନ୍ତି। ପୂର୍ବ ବର୍ଷ ତ ଆମକୁ କହିଲେନି ସିଏ ଗୋଟେ ଓଲ ଟାଉନରୁୁ ଗୋଟେ ଲୋକଟାକୁ ଧରିକି ଆଇଁଲେ। ହେଲା ଭାଇ କହନି କହନି ସିଏ ମାନେ ଗୋଟେ ଟଙ୍କାରେ ବି ତାର କାମ ନାହିଁ। ସେ ଭାଇ ଆସିଛି କଣ ପାଇଁ ଦି କୋଡି ଗେଣ୍ଡୁ। ଉପରେ ଛିଡା ହେଇକି ଏମିତି ଖାଲି ପକେଇ ଦେଇଛି ସେତିକି ସରିଗଲା ଆଉ କିଛି ନାହିଁ। ଭାଇ ମନ୍ଦିର ପୁରା ପୁରି ନଣ୍ଡା ଭଳିଆ ଦେଖାଗଲା ତାପରେ। ମନ୍ଦିରରେ ଯେ ସବୁ ମାନେ ଯୋଉ ବୁଝାବୁଝି କରୁଛନ୍ତି ସେ ବ୍ରାହ୍ମଣ ହେଲେ କି ଏ ଯୋଉ ଏଇ ଲୋକମାନେ ହେଲେ। ଆସି ଆମ ଦୋକାନରେ ନାଇଁ ଭାଇ ସେ ପାଗଳ ଟା ସେ କିଛି କରିପାରିଲାନି ଆଉ ତମେ ଗୋଟେ କାମ କର। କିଛିଟା ଫୁଲ ଆଣି ନଗେଇ ଦିଅ ଏମିତି ଆସି ରିକୁଏଷ୍ଟ କରିବାରୁ ଫୁଣି ଗଲୁ ଆମେ ନଗେଇଲୁ। ଆରେ ତେମେ ତ ଆମ ଠାରୁ ବୁଝୁଥିଲ ଆମେ ତ କରୁଥିଲୁ ତ ଆମର ଏକ୍ସପିରିଏନ୍ସ ଅଛି କୋଉଠି କଣ କେମିତି ନଗା ହୁଏ। ତେମେ ନୂଆ କାରିଗର କୁ କହିବା କଣ ଦରକାର ଥିଲା ତାପରେ ବି। ପ୍ରତିିବର୍ଷ କୋଉ ମନ୍ଦିରରେ ଧର କାମ କଲେ ପଇସା ବ ଦଶ ହଜାର, କୋଡିଏ ହଜାର ବଢାନ୍ତି। ଏଠି ତ ଦଶ ହଜାର, କୋଡିଏ ହଜା କମଉଛନ୍ତି ଆର ବର୍ଷ ପଇସା ଶୁଣିଲେ ତୁ ହସିବୁ ଟଙ୍କା ପଚାଶ ହଜାର ବି ଦେଲେନି। ଅଠଚାଳିଶ ପୁଣି ଫୁଲ କାମ ହେଲା ମନ୍ଦିର। ଷ୍ଟେଜେ ତାପରେ ଠାକୁରଙ୍କର ଗେଟେ। ତାପରେ ଠାକୁରଙ୍କ ପାଇଁ ବି ଫୁଲ ଯୋଉ ଠାକୁର ନିଜେ ଯୋଉ ସଜା ହେବେ ସେ ସେଥିପାଇଁ ଫୁଲ ଠାକୁରଙ୍କ ଗେଟ୍ ରେ ଫୁଲ ଗେଟ୍ ପୁଣି ଚାରି, ଛଅଟା ଗେଟ୍ କରିଥିଲେ। ପ୍ଲସ ସେ ମନ୍ଦିର ବାଉଣ୍ଡ୍ରି ଚାରି ପାଖରେ ଫୁଲ ବୁଲିଲା ସେ ଫୁଲ। ଆରେ ଏତେ ଖର୍ଚ୍ଚ ହେଇକି ବି ଧର ଯେ ମାନେ କହିବାକୁ ଗଲେ। ସବୁ ପଇସା ଲାଭ ହଉନି କି ଲସ୍ ହଉନି ମୂଳେ ମୂଳେ ସବୁ ସରିଯାଉ ଠାକୁରଙ୍କ କାମ ତ ବାପା ଏତେ ପଇସା ରଖନ୍ତିନି ପୁଣି ସେତିକି ନୁହ ଏଇ ଯଉ ବ୍ରହ୍ମେଶ୍ୱର ମନ୍ଦିର ଯୋଉ ସିମେଣ୍ଟ ଗେଟ୍।
ହୁଁ।
କାହା କଥା କହୁଚି କହିଲୁ ସିମେଣ୍ଟ ଗେଟେ ହୁଁ ଟା ମାରିଦେଲୁ। ହଁ ହଁ ସେଇଠି ଯୋଉ ସିମେଣ୍ଟ ଗେଟେ ସିଥେରେ ବି ଫୁଲ ଲାଗେ।
ହୁଁ।
ଏ ଯୋଉ କ୍ରେନ୍ ଆସେ କ୍ରେନ୍ ଆସେ ବାପା ତା ଉପରେ ଚଢିକି ଯାଇଁକି ଫୁଲ ଲଗାନ୍ତି।
ହୁଁ।
ଭାଇ ସିଏ ଭାଇ କହନି ବହୁତ ଡେଞ୍ଜରିୟସ କାମ ଭାଇ ଦେଖିଲା ବେଳକୁ ମତେ ଖାଲି ବହୁତ ଡର ଲାଗେ। କେମିତି କାଇଁ ଗଳି ଫଳି ପଡିବେ ନା। ହଁ ସେଇଟା ବି ଭାରି ଡର କାମ ସେଇଟା ବି କରନ୍ତି। ତାପରେ ଏଥରକ ପେମେଣ୍ଟ ପ୍ରତି ବର୍ଷ କମଉଛନ୍ତି ପ୍ରଥମ ବର୍ଷ ପଞ୍ଚାଅଶୀ। ପଞ୍ଚାଅଶୀ ପରେ ପୁଣି କମେଇଲେ ନାଇଁ ନାଇଁ ନାଇଁ ଅଶୀ ଅଶୀରୁ ଡାଇରେକ୍ଟ କହିଲେ ଷାଠିଏ। ଷାଠିଏରୁ ଏ ବର୍ଷ କରିଦେଲେ ଏକାଥରେ ପଚାଶ। ପଚାଶ କହିକି ପୁଣି ଅଠଚାଳିଶ ଦେଲେ ଆଉ ଦୁଇ ହଜାର କାଟିଥିଲେ। ସେ ଦେଲେନି କଣ ତାଙ୍କ ଭିତରେ କଣ ହେଲା।
ଆଡ଼ଚାଳିଶ ହଜାରରୁ ତମର କେତେ ଟଙ୍କା ଖର୍ଚ ହେଇଗଲା?
ଖର୍ଚ୍ଚ ଭାଇ ସେଇ ଦେଖେ ଫୁଲହିଁ ଅଡ଼ଚାଳିଶ ହଜାର। ବାବା ଏବର୍ଷ ପିଲା ଡାକିନଥିଲେ ଆମେ ଭାଇ ମୁଁ ବାପା ଆଉ ଜଣେ ମାମୁଁ ମାମୁଁ ଆସିଥିଲେ ଆମେ ଏତିକି ଲାଗିଗଲୁ। ତ ନିଜ ଲୋକ ପଇସା କେହି ଲାଭ ରହିଲାନି କି ମାନେ ଯେତିକି ଫୁଲ ପଇସା ଆଣିକି କିଣାହଇଥିଲା ସେତିକି ଏତିକି ଲଗା ହେଇଗଲା ମାନେ କିଛି କାମ କରିକି କିଛି ମୂଲ୍ୟ ରହିଲାନି। କିଛି ଲାଭ ହେଲାନି ଖାଲି ଠାକୁରଙ୍କ କାମଟା ଗୋଟେ ହେଇଗଲା ସେମିତି। ଫୁଲ ଯେତିକି ପଇସାରେ ଆଇଲା ସେତିକି ପଇସାରେ କାମ ହେଇଗଲା।
ସେତିକି ଯଦି ତମେ ସେଇ ପଇସାରେ ଫୁଲ କିଣିଦେଇ ବିକି ଦେଇଥାନ୍ତ ବାହାରେ ତମର ଅଧିକ ଟଙ୍କା ଲାଭ ହେଇଥାନ୍ତା।
ସେତିକି ବିକି ହବନିନା କାରଣ ତୁ ଏକାଥରେ ଏତେ ପରିମାଣରେ ଫୁଲଟା ଉଠେଇ ଦେଇଛୁ ତୁ କଣ ଏତେ ବିକି ପାରିବୁ।
ପଚାଶ ହଜାର ଟଙ୍କା ମାନେ କେତେ ଫୁଲହବ କେତେ କୁଇଣ୍ଟାଲ୍?
ଭାଇ ତୁ ନେଇପାରିବୁନୁ। ଫୁଲ୍ ହେଇଯିବ।
ହୁଁ ମାନେ ତମ ଘର ବ ଫୁଲ୍ ହେଇଯିବ।
ନା ମ ଏତେ ନୁହଁ। ଗୋଟେ ମାନେ ଏଇ ଯୋଉ ଆମର ଯୋଉ ପିଣ୍ଡା ଦେଖିଛୁ ପିଣ୍ଡା ଯୋଉ ଏଣ୍ଟ୍ରି କଲାପରେ ଆମର ଗୋଟେ ପିଣ୍ଡା ଦେଖିଛୁ।
ହୁଁ।
ହୁଁ। ସେ ପିଣ୍ଡାରେ ଟୋଟାଲ ଉପରେ ତିନି ଥାକ ଗଦା ହେଇଯିବ ମାନେ ହାତେ ଖଣ୍ଡେ। ତୋରି ହାଇଟ୍ ରେ ଆଉ ହଁ ହୋଉ। ଆଉ କେତେବେଳେ ଏବିଷୟରେ ଗପିବା ଆଉ ମୁଁ ରହୁଚି ଆଁ।
ହୁଁ।